ହାଲୋ।
ହାଲୋ। ଭାଇ ଶୁଣି ପାରୁଚନ୍ତି? ଆଜ୍ଞା ନମସ୍କାର୍।
ନମସ୍କାର୍, ଜୟ ଜଗନ୍ନା।
ଜୟ ଜଗନ୍ନାଥ ସ୍ଵାମୀ କି ଜୟ, ନେୟନ ପଥଗାମୀ କି ଜୟ। ଆପଣ ଘର କୋଉଠି?
ଘର ତ ବାଲେଶ୍ୱର।
ଆଚ୍ଛା ବାଲେଶ୍ୱର କୋଉଠି?
ବାଲେଶ୍ୱର ପ୍ରୋପର ଆପଣ ଜାଣ ବାଲେଶ୍ୱର କଁ କୋଉଠି ଯା ଏପଟ କୁ ଆସିଚନ୍ ବାଲେଶ୍ଵର ୱାଡୁ କୁ?
ହଁ ମୁଁ ଯାଇଚି ବାରିପଦା ଯାଇଚି ମୋ ସାଙ୍ଗ ଘର ବସ୍ତା ନା।
ଓହୋ ସାଙ୍ଗ ଘର ବସ୍ ତାନେଃ ତ ଜାଣିଥିଏ ପ୍ରାଏ ଆଚା ବସ୍ତା ଅମଳ ଟାବି ଜାଣିଥିବେ ସେଠି ପାଖର?
ଆଜ୍ଞା ଆଜ୍ଞା ନିଶ୍ଚିତ।
ଅମରଦା ଏପଟକୁ ରାଜ୍‌ଘାଟ୍।
ଆଜ୍ଞା।
ତା ପୋର ଷ୍ଟପେଜ୍ ଟା ମୋର ବୁଝିପାରିଲେ?
ଆଚ୍ଛା ହଉ ବାଲେଶ୍ଵର ରହିଲେ ଭାଇଙ୍କ ଘରକୁ ଟିକେ ଆମେ ପଳେଇବା ଆଉ। ସାନ ଭାଇ ଆମର ଏବେ।
ଆସିବେ ଆସିବେ କେବେ ଦେଖା ପାଇନେ ଆସି ମୁଁ ତ ଏଇ ହଁ ସେଟା ବି ଠିକ୍ କଥା। ତା ବି ଠିକ୍ କଥା ବାପା, ମା ପଚାରି ଦେବେ ହଟାତ୍ କି ଇଏ କେଉଠୁ ତମର ବନ୍ଧୁବାନ୍ଧବ ହେଲେ କେବେ କଲ କାଇଁ ନା ମୁଁ ତ ମୋ ନିଜ ଭଉଣୀ ଯେମାନେ ଅଛନ୍ ବଡ ବାପା ଯା ମାନେ ବଡ୍ ଭଉଣୀ ଯେମାନେ ତାଙ୍କ ସାଙ୍ଗରେ ବି କ ଥା ହୁଏନି ମତେ ଲାଜ ଲାଗେ ମୁଁ ଆଁ ଏଟା ମାନେ କଥା ହବା ଷ୍ଟାଟ୍ ହେନି ପ୍ରାଏ ମୋର ଗ୍ରାଜୁଏସନ୍ ରୁ ବୋଧେ ଟିକେ ଟିକେ ମୁଁ କଥା ଓଉଚି ସମସ୍ତ ସାଙ୍ଗର ମାନେ ମିଳାମିଶା ଟିକେ କରୁଚି ନନେ ମୁଁ ପୁରା ସାଇଲେନ୍। ମୋର କାଆରି ସାଙ୍ଗର ଏତେ କଣ୍ଟାକ୍ ନନେଇ ମତେ ଯଦି ଜଣ କହିବ ଯେ ତମେ ତମର ଏଠି ଭିଣେଇ ଅଛନ୍ ଇଏ ଅଛନ୍ ମୁଁ କହିବି ଭାଇ ମୋରେ ମୋର କଣ୍ଟାକ୍ଟ ନାଇ କିଚି ସେ
ଆଜ୍ଞା ଶୁଣନ୍ତୁ ଭାଇ ଗୋଟେ କଥା ମନର ସମସ୍ତଙ୍କ ସହିତ କଥା ହୁଅନ୍ତୁ ମିଶନ୍ତୁ ବଲ ଯେତିକି ଦରକାର। ମାନେ ଆଜିକାଲି ଯୋଉ ଯୋଉ ଅତିରିକ୍ତଟା କରନ୍ତୁନି ମୋର ସବୁ ସୀମା ଭିତରେ ରହିଲେ ଭଲ କଥା କହିବା କିଛି ଖରାପ ଉଁ ବସିବା ବି ସାଙ୍ଗ ହେଇ ଖାଇବା ବି କିଛି ଖରାପ ମାନେ ସେରା ଯୋଉ ଅତିଟା ହେଇଯାଉ ସେଇଠି ହିଁ ଖରାପ ଉଠୁଚି।
ସେଟା କହୁଚନ୍ ଠିକ୍ ଯେ ମତେ ମାନେ ଛୋଟ ଉଣୁ ମତେ ଗୋଟେ ଅଛି ଟିକେ କଥାବାତା ହେଇତେ ମତେ ଟିକେ ଲାଜ ଲାଗେ। ମାନେ ଯିଏ ବଢୋଉନ୍ ହଁ ସେଇଥି ପାଇଁ ମୁଁ ଟି ଅଁ।
ଉୁଁ ଏମତିଆ ମୁଁ କହିଲି ଭାଇ ଗୋଟେ ଗାୟତ୍ରୀ ମାନ୍ତ୍ର ଟି ଗାଇଲେ ଶୁଣିବା ମନଟା ଭଲ ଲାଗୁନି।
ଗାୟତ୍ରି ମନ୍ତ୍ର ମୁଁ ତ ବୁ ମନ୍ତ୍ର ଏତେ ମୁଁ ଜାଣେନା ଆପଣ ହିଁ ଗାଉନ୍ ମୁଁ ଶୁଣେ।
ମୁଁ ଗାଇବି ଶୁଣିବେ?
ଆଜ୍ଞା ଆଜ୍ଞା।
ଆ ଗାୟତ୍ରୀ ମନ୍ତ କୋଉଚି। ଓମ୍ ଭୂର୍ ଭୂବଶ୍ୟଃ। ଇସ୍ୟ ବିତୁଂ ବରେନା। ଭର୍ଗୋ ଦେବାୟ ସଧିମଇଁ। ଦିଆ ୟାନା ପ୍ରଚୋଦୟା ଓଁ ଶାନ୍ତି। ଓଁ ଶାନ୍ତି। ଓଁ ଶାନ୍ତି। ଶୁଣିଲେ ଭାଇ?
ବୋ ଆ ଭାରି ବଢିଆ ତ କହୁଛ ନା ଆପଣ ତାହାନେ ଡେଲି ଅଭ୍ୟାସ କର ନହଲେ ଆଉ
ଧନ୍ୟବାଦ ମୁଁ ନିଶ୍ଚିତ ସବୁଦିନ ଗାଏ। ଆଉ ଗୋଟେ ବି ଠାକୁରଙ୍କ ମନ୍ତ୍ର ଜାଣିଛି ଆମ ଗୀତାରେ ଅଛି ତାର ମୂଳ ମନ୍ତ୍ର।
ଆପଣ ଡେଲି ତାହେଲେ ପଢନ୍ତି ନା ମୁଁ ଡେଲି ଆପଣ ପଢୁଛନ୍
ହଁ ଶୁଣନ୍ତୁ ସେ ବି ସବୁ ଶୁଣନ୍ତୁ ମନ୍ତ୍ରଟି ଶୁଣିଲେ ଭଲ ମନ ପବିତ୍ରରେ ଭଲ ବି ଲାଗେ ଶୁଣନ୍ତୁ।
ଓଁ।
ଓଁ ସଚିତାନନ୍ଦ ପରମବ୍ରହ୍ମା ପୁରୁଷୋତମ। ପରମାତ୍ମା ଶ୍ରୀ ଭଗବତେ ସ୍ଵାମେ ତାଙ୍ଗ ଶ୍ରୀ ଭଗବତେ ନମଃ ଅନୁଗୃହୀ ତସ୍ମେ। ଅନୁଗ୍ରହୀ ତସ୍ମେ ଅନୁଗ୍ରହୀତ ତସ୍ମେ। ଧନ୍ୟବାଦ ଆମା ଭଗବାନ ଧନ୍ୟବାଦ ଆମା ଭଗବାନ। ଧନ୍ୟବାଦ ଆମା ଭଗବାନ। ଶୁଣିଲେ?
ଭାରି ଆ ଭାରି ବଢିଆ ଗାଉ ଆପଣ ଏତେ ମନେ ରଖି ପାରୁଚନ୍ତି। ଆମର ତ ଟିକେ ଗୋଟେ ଦି ଲାଇନ ମନେ ମାନେ ପଡିବାକୁ ତା ପରଦିନ କିସ ପଢିଥିଲା ମନେ ରହୁନି?
ଆପଣ ଏଥିପାଇଁ କଣ କରିବେ? ଆସନ କରନ୍ତୁ ପଦ୍ମା ଆସନ କରନ୍ତୁ ଯେତିକି ସମୟ ମୁଁ କଣ କରୁନି ଘଣ୍ଟେ। ଦଶ ମିନିଟ ସମୟ ବାହାର କରନ୍ତୁ। ଦିନରାତି ମିଶିକି ଆମର ଚବିଶ ଘଣ୍ଟା ଭାଇ। ଚବିଶ ଘଣ୍ଟାରେ ନିଜର ଭଲ ପାଇଁ ରାତିରେ ଦଶ ମିନିଟ୍। ସଖାଳେ ଦଶ ମିନିଟ୍ ବାହାର କରିି ପଦ୍ମାସାନ ଆପଣ ଯୋଉ ମନ୍ତ୍ର ଯୋଉ ଦେବଦେବୀ ତାପ ଭଲ ଲାଗୁଛି ତାଙ୍କର ନାଁ ଖାଲି କୁହନ୍ତୁ? ଦେଖିବେ କେତେ ମନ ସ୍ଥିର ହେଇଯିବ ଆପଣ ଯୋଉ କାର୍ଯ୍ୟ କରିବେ ସେଇ କାର୍ଯ୍ୟରେ ସଫଳତା ପାଇବେ ଏଟା ହଉଛି ଚିରନ୍ତନ ସତକଥା।
ନିହାତି ଆପଣ ଡେଲି କରୁଛନ୍ତି ଜାଣିପାରୁଥିବେ ଆପଣଙ୍କର ଉପକାରିତା ନିହାତି ହେଇଥିବ ନା?
ହଁ ମନଟା ସ୍ଥିର ହେଲେ ହିଁ ଗୋଟେ କାର୍ଯ୍ୟକୁ ଆଗେଇ ପାରିବ ମନଟା ଅସ୍ଥିରତା ବିଚଳିତ ହେଲେ ଆପଣ କିଛି କରିପାରିବେନି।
ଆମର ସେଇ ଯେତେ ସବୁ ଆମର ହଁ ବୁଝିପାରିଛି? ଆମର ଏଇ ଯୋଉ ଡିଜିଟାଲ ଯୁଗରେ
କଥା ହେଇକି ଆପଣଙ୍କୁ କଣ ଅନୁଭୂତି ହୁଏ ତ ମୁଁ କହିପାରିବିନି? ଆପଣ ଯେହେତୁ ବହୁତ ଛୋଟ। ଆପଣ ମନ ବି ପର୍ଯ୍ୟ ସ୍ଥିର ହେଇନଥିବ କାରଣ ଆପଣଙ୍କ ବୟସ ମତେ ଲାଗୁଛି ତେଇଶ୍ ଚବିଶ୍ ବୟସ ଭିତରେ।
ଆହୁରି କମ୍।
ଆହୁରି କମ୍ କୋଡିଏ ଭିତରେ
କୋଡ଼ିଏ ରୁ ଏକୋଇଶ।
ଆଉ କୋଡିଏ ଏକ ମାନେ ଏପର୍ଯ୍ୟନ୍ତ ଆପଣଙ୍କ ମନ ସ୍ଥିର ହେଇନି ତିରିଶ କ୍ରସ୍ କଲେ ମନ ସ୍ଥିର ହୁଏ।
ହ
ଆପଣ ବିଚଳିତ କୁଅନ୍ତୁନି ମୁଁ ଯେହେତୁ ଆପଣଙ୍କ ବଡ ଭଉଣୀ ହିସାବରେ ଅଛି। କହୁଛି ଆପଣ। ଯୋଉ ଦେବ ଦେବତା ଭଲ ଲାଗୁଚି ତାଙ୍କର ନାମ ନିଅନ୍ତୁ ଦିନକୁ ଦଶ ମିନିଟ। ଯୋଉ ସମୟରେ ସକାଳେ ଆପଣ ଫ୍ରି ରାତିରେ ଶୋଇଲା ବେଳେ ତ ନିହାତି ଦଶ ମିଟ୍ ପାଉଥିବେ ନା?
ଆଜ୍ଞା।
ସେତେବେଳେ ଆପଣ ମୋବାଇଲ୍ ଟାକୁ ବନ୍ଦ କରିଦେବେ। ପୁରା ବନ୍ଦ କରିଦେଇ ଧ୍ୟାନ କରି ଠାକୁରଙ୍କ ନାଁ ନେଇ ତାପରେ ସୟନ କରିବେ। ତା ଆଗରୁ ମୋବାଇଲ ରେ ଯାହା କରିବା କଥା ଆପଣ କରନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ଶୋଇବାର ଠିକ ଦଶ ପୂର୍ବରୁ। ଠାକୁରଙ୍କ ନାଁ ନେବେ ମୁଁ ଏଇ କାର୍ଯ୍ୟଟା କରିବା ପାଇଁ ଚାହୁଁଚି ମତେ ସାହାଯ୍ୟ କରି ୟୁନିଭର୍ସ। ତୋହରି ଏ ସନ୍ତାନ ମୁଁ। ତୋରି କୂଳରେ ବଢୁଛି ତୁ ହିଁ ମତେ ଦୁଃଖ କଷ୍ଟ ସବୁ ଦେ ତୁ ହିଁ ମୋର ଉଦ୍ଧାର କରିବୁ। ଆଉ କେହି ନାାଇଁ ଦୁନିଆରେ ଉଦ୍ଧାର କରିବା ପାଇଁ। ଏତିକି ତାଙ୍କୁ ଅର୍ପଣ ସବୁଦିନେ କରନ୍ତୁ ଦେଖି ଆପଣ ନିଶ୍ଚିତ ସଫଳତା ପାଇବେ। କରିକି ଦେଖନ୍ତୁ।
କରିକି ଦେଖନ୍ତୁ ଆପଣ ଠିକ କଥା କହିଲେ ଯେହେତୁ ଏ ଗୋଟେ କାମ କରୁ ଗଲାକୁ ଦେହ ପୁରା ଥକା ହେଇଯାଉଛି। ଏ ମାନେ ଜୋରସ ଖାଇ ଦେଇେଇକି। ସେ ମୋ ଘରେ ବି କୁହେ ଯିଏ ଟିକେ ସ୍ମରଣ କର ଯେ। ମାନେ ଶୋଇବାଗରୁ ଜଷ୍ଟ ଦି ମିନିଟ ସ୍ମରଣ କରି ସ୍ମରଣ କଣ କହିମି କିସ ଯାଇକି ଜଷ୍ଟ ଖାଇକି ଶୋଇଛି ନିଦ ଧରିିକି ଶୋଇବୁ ଡେଲି।
ନା ଭାଇ ମୁଁ ଆପଣଙ୍କୁ ହଁ ଗୋଟେ ଛୋଟ ଉପଦେଶ ଗୋଟେ ମୁଁ ଅନୁରୋଧ କରୁଚି। ଯେହେତୁ ଆପଣ ଏତେ ଛୋଟ ଟିକେ ବଡ ଭଉଣୀଙ୍କ ଅନୁରୋହିତ ଉପଦେଶ ଟିକେ ମାନନ୍ତୁ। ଦଶମୀ ନେଇ ଟେ ବାହାର କରନ୍ତୁ। ଯେତେ ଥକା ଲାଗୁ ଯେତେ କଷ୍ଟ ଲାଗୁ ଯେତେ ଜଳ ଜଞ୍ଜା ଳ ଆସୁ। ଦଶ ମିନିଟ୍ ଟିକେ ବାହାର କରହନ୍ତୁ। ଯାହାରି ପାଇଁ ଆମେ ଦୁନିଆ ଦେଖିଛେ ଯାହାରି ପାଇଁ ଆପଣ ମୋ ସହିତ କଥା ହଉଛେ। ଯାହାରି ପାଇଁ ଆପଣ ଆଜି ରୋଜଗାର କରୁଛନ୍ତି କାହା ପାଇଁ?
କିଏ କହିଲେ?
ରୋଜିଗାର କରୁଚି ତ ମା ବାପ ପାଇଁ।
ମା ବାପଟା କୋଉଠି ଆସିଲେ ମା ବାପ ହିଁ ତ ଭଗବାନ।
ହଁ ଭଗବାନ ମା ବାପାଙ୍କୁ ମୋ ସେଇ ମା ବାପାଙ୍କୁ ହିଁ ମୁଁ ଭଗବାନ ରୂପରେ ଦେଖେ।
ହଁ ବାସ୍। ଆଉ ତାଙ୍କୁ ଟିକେ ମନରେ ଡାକନ୍ତୁ ଦଶ ମିନିଟ୍।
ହୁଁ।
ଆମର ମା କିଏ ସମସ୍ତ ଆମର ମା ଧରତି ମାକି ନୁହେ?
ହଁ ସେଟା ତ ନିହାତି ଠିକ୍ ହବ।
ସମସ୍ତନ୍ତେ। ତାରି ଉପରେ ଆ ଗାଡି ଚଲଉଛି ସେମିତି ମା ଉପରେ ଆମ କେତେ ଅଝଟ ରାଗିଗଲେ। ବିଗିଡି ଦଉଛେ ଦୁିନିଆ କଥା କହୁ ତଥାପି ମା କହୁଛି ନା ଛୁଆ ଟା ଆସି ଖାଉ। କରୁଛନ୍ତି କି ନାଇଁ।
ଆଜ୍ଞା।
ତାହେଲେ? ସେଇଟା ଟିକେ ଭାବନ୍ତୁ। ମା ବାପାଙ୍କ ପାଇଁ ଟିକେ ସମ୍ମାନ ଦଶ ମିନିଟ ବାହାର କରନ୍ତୁ।
ଠିକ କଥା କହୁଛନ୍ତି ଯେ ଟା ମାନେ ଡେଲି ରୁଟିନରୁ ମେରଆସିପାରୁନି।
ଆସନ୍ତୁ ଆସି ପାରୁନିନି ଆସିବା ପାଇଁ ବାଧ୍ୟତାମୂଳକ ଆପଣ। ଚାହିଁନେ ଆସିପାରିବେ ଆପଣ ନିଜେ ଯେପର୍ଯ୍ୟନ୍ତ ନ ଚାହିଁଛନ୍ତି ମୁଁ ଆପଣଙ୍କୁ ହଜାର କହିଲେ ବି ପରିବର୍ତ୍ତନ କରିପାରିବିନି ଭାଇ। ନିଜେ ମନ କହିବ ନା ମୁଁ ଏଇଟା କରିବି। ହୁଁ ମୋ ପାଇଁ ଏଟା ଭଲ ମୋ ବାପା ମାଙ୍କ ପାଇଁ ଭଲ ସବୁଠୁ ଶ୍ରେଷ୍ଠ ଆମର ଦେବ ଦେବତା ଭିତରେ ବାପା ଆଉ ମା ବାପା ମା ଠୁ ଶ୍ରେଷ୍ଠ ବଡ କେହି ନାହାନ୍ତି ଦୁନିଆରେ। ତାଙ୍କରି ପାଇଁ ମୁଁ କରୁଛି ଯାହା କରୁଛି ଯାହା ବିି ଆଜି ନା କରିବି। କିଏ ଆଗେ ଖୁସି ହବ ବାପା ମା ଖୁସି ହେବେ।
ବାପା ମା ହଁ ଖୁସି ହେବେ।
ତାପରେ ଶିକ୍ଷକ ଥିବେ ଖୁସି ହେବେ। ତାପରେ ସାଙ୍ଗସାଥୀ ଥିବେ ଖୁସି ହେବେ ପ୍ରଥମେ ଖୁସି ହେବେ ବାପା ମା ଯାହା ହଉ ମୋ ପିଲାଟା ଗୋଟେ ଭଲ ସଫଳତାରେ ପହଞ୍ଚିଲା ଭଲ କର୍ମ କରୁଛି। ବୁଝିପାରୁଛନ୍ତି ତ?
ଆଜ୍ଞା। ନିଜ ଠିକ କଥା କହୁଛନ୍ତି ନା ଯେ ଯେହେତୁ ଯାହାବି କଲେ ବାପା ମା ଠାରୁ ବଡକେଇ ମୋ ପାଇଁ ନାହିଁ।
କେହି ବି ନାହିଁ ସମସ୍ତେ ସାର୍ଥରେ ସାଥୀ।
ଆଜ୍ଞା। ସମସ୍ତେ ସୁଖର ସାଥୀ ଦୁଃଖର ସାଥି କେହି ହେବେନି।
ଦୁଃଖରେ ସାଥୀ ଯିଏ ହୁଏ ସେ ହିଁ ପ୍ରକୃତରେ ବନ୍ଧୁ ସେମିତି ବହୁତ କମ୍ ମିଳେ।
ବହୁତ ରେୟାର।
ବହୁତ ରେୟାର। ଆଉ ସଦ୍ ଉପଯୋଗ ସଦ୍ ପଥରେ ଆଣିବା ବା ରାସ୍ତା କମ ଲୋକ ପିଲା ବି ଦେଖାନ୍ତି। ଆମର କର୍ତ୍ତବ୍ୟ ସମସ୍ତଙ୍କୁ ଭଲ କର୍ମ ଶିଖେଇବା ଭଲ ରାସ୍ତାକୁ ଆଣିବା।
ଆଜ୍ଞା।
ମୁଁ ପୁଅ ସ୍କୁଲ ଯାଏ ମୁଁ ତାକୁ କୁହେ। କାହିଁ ସାଇ ସ୍କୁଲ ରେ ସବୁ ବଡ ବଡ ପିଲା ପଢୁଛନ୍ତି ମୁଁ କହିଲି ଯିଏ ଯାହା କହୁଛି ଶୁଣିବୁ କିଛି ନାହିଁ ପଜିଟିଭ ଶୁଣିକି ଆସିବୁ ନେଗେଟିଭ କୁ ସେଇଠୁ ବାହାର କରିଦବୁ। କଥା କାନରେ ନବୁନୁ ସିଏ କଣ କଲା ନ ତୁ କଣ କରୁଛୁୁ ତୁ କଣ ଭୁଲୁଟା କରୁଛୁ ସେଟା ଆଡମିଟ୍ କରିବୁ ମ୍ୟାମ ଙ୍କୁ କହିବୁ। ମୁଁ ତାକୁ ଏହି ଉପଦେଶ ଟା ଦିଏ।
ନିହାତି ଭାବେ ଠିକ ସେଟା ଉପଦେଶ ଠିକ ଅଛି ଏ ବଡ ଭାଇ ତ ସମସ୍ତେ କହିବେ ଖରାପ ବି କହିବେ ଭଲ ବି କହିବେ ଏଥିରୁ ଆମକୁ ଭଲ ହି ରଖିବାର ଅଛି।
ଆଚ୍ଛା ଭାଇ ଏତିକିରେ ରହିବ ପୁଣି ଆଗାମୀ ସୁଯୋଗ ପାଇଲେ ପୁଣି କଥା ହେବା ଆମ ସ।
ଠିକ ଅଛି ଠିକ ଅଛି।
ଜୟ ଜଗନ୍ନାଥ ସ୍ୱାମୀ କି ଜୟ। ରହିଲି ଭାଇ।